ମୋ କଥା ଶୁଣିପାରୁଚନ୍ତି?
ଆଜ୍ଞା ଜୟ ଶ୍ରୀ ଜଗନ୍ନାଥ ଭାଇ।
ଜୟ ଶ୍ରୀ ଜଗନ୍ନାତ ଆଜ୍ଞା।
କଁ କରଥୁଲି କି?
ଏଇ ଜଷ୍ଟ କାମରେ ଚେ କାମ ଚାଲଚି ଆଉ।
ଆଜ୍ଞା ଏବେ ଆପଣଙ୍କର ସ ଖାଇବା ସରିଲାଣି ନାଁ ନାଁ ସରିନି?
ହୁଁ ଜ ନାଇଁ ନାଇଁ ଜ ମଧ୍ୟାହ୍ନ ଭୋନ ନୁହେଁ ଜଷ୍ଟ ଏବେ ରୁଟି ଖାଇଲି ନର୍ମାଲ। ଟିକେ ଲେ ଆଜି ଖାଇ ନଥିଲି ଆଜ୍ଞା ଆଜ୍ଞା। ଆଜ୍ଞା ଗୋଟେ ଆଜି ଭୋଜି ଅଛି ତ ସେଠି ଲେଟ୍ କଲେ ଚଳିବ ମୁଁ ସେ ଲାଗି ଆଉ ମୁଲି ଦି ଖାଇଦିଏ ଆଉ। କାମ ଥିଲା ସେତେ ଲେଟ୍ ହେଲା ଆଉ।
କୋଉ ପ୍ରକାରର ଭୋଜି?
ନୁହେଁ କି ବାହାଘରିଆ ଭୋଜି ମନ୍ଦିରରେ। ମନ୍ଦିରରେ ଟିକେ ଲେଟ୍ ହବ।
ଏବେ ଏବେ କଣ ବାହାଘରିଆ ଚାଲିଛି କି ବାହାଘର?
ଏ ଆଜ୍ଞା ଆଜ୍ଞା।
ଓହୋ ଏବେ ବୋଧେ ଏଇ ଯୋଉ ରଥଯାତ୍ରା ହଁ ରଥଯାତ୍ରା ସମୟ ତ ବାଆଘର ହୁ
ହୁଁ।
ଆଉ ଘରକୁ ଯିବେ କେତେବେଳେ?
ଘରୁକୁ ଆଉ ଅଧ ଘଣ୍ଟା ଖଣ୍ଡେ ପରେ ୋବାହାରିବେଣି
ଆଜ୍ଞା ଆପଣଙ୍କ ଘରଟା କୋଉଠି କହିଲେ?
ଆମର ରହୁଚି ସାଲେପୁରର ରେ ରହୁଚି ଆଜ୍ଞା ସେଠୁ ଭିତୁରୁକୁ ଟିକେ ଆଉ।
ଆଜ୍ଞା ଆଜ୍ଞା।
ହ। ହୁଁ ଘରେ ସବୁ ଭଲ ଅଛନ୍ତି। ଆପଣ ଆଜି ରୋଷେଇ କଁ କରଚନ୍ତ୍?
ଆମର ଆଜି ରୋଷେଇ ହେଇଥିଲା କଣ ଦେଶୀ ଚିକେନ୍ ଟିକେ ହଉଛି।
ଏସେ ଆଜି ପାଗ ଦେଇଚି ପୁରା ଆଉ। ଆଜି ଉଡ଼ିଲା।
ସେଇଥିପାଇଁ ଆଜି ପରା ସ ଆଜି ସ ଖାଳେ ଛଅଟାରେ ଉଠିଥିଲି ନାଇଁ ଛଅଟା ନୁହଁ ପାଁଶ୍ ଟାରେ ଉଠିଥିଲି ଉଠିକି ଉଁ ନୁତ୍ୟ କାମ ସାରିସାରିଲା ପରେ ତାପରେ ଦେଖିଲି ବର୍ଷା ହଉଚି। ଆଜି ଟିକେ ପ ମାନେ ଥିଲା କିଛି ମାନେ କରିବାର ଆଜି ଥିଲା ସ ସଂସ୍ଥାକୁ ଆସିକି। ବୋହୁ ସାରା ପ୍ଲାନିଙ୍ଗ ଥିଲା ମିଟିଂ ଫିଟିଂ ଥିଲା ତାପରେ ଦେଖିଲା ଅଳୁ ବଷ୍ ତା ହଉଛିି ମୁଁ କଇନି ଇନୁ ବର୍ଷାରେ ତ କିଛି ହେଇପାରିବନି। ତ ସେଉଠୁ ଶୋଇ ପଇଲି ଶୋଇ ପଡ଼ିକି ଉଠି ଦଶଟାରେ ଉଠିକି ଆସିଲି। ଆଉ ସେଇ ଦେ କିରେ ଦେଶୀ କିଳା ଟିକେ ପ୍ଲାନିଂ କରିଆ। ସିଏ ଜଣେ ଆମ ଯୋଉ ଯିଏ ଅଛନ୍ତି ଭାଇ ଜଣେ ତାଙ୍କ ଗାଁକୁ ଯାଇଥିଲେ। ସିଏ ଯାଇଥିଲେ ଥରେ ମୁଁ ତାଙ୍କୁ କହିଥିନି ଗୋଟେ ଆସିଲାଉ ତମ ସେପଟେ ମିଳିବ ଦେଶି କୁକୁଡ଼ା ଗୋଟେ ଆଣିବେ। ସେ ସୋମବାର ଦିନ ଆଣିଥିଲେ। ତାକୁ ରଖା ହେଇଥିଲା ଜଣଙ୍କ ଘରେ ନେଇକି ରଖିଥିଲୁ। ମୁଁ କହିଲେ ତାହେଲେ ପାଗ ତ ଭଲ ଦେଇଛି। ରାତିରେ କାଇଁ କରିବା, ଏବେ କରିଦବା, ରାତିରେ କାଇଁ କରିବା, ଏବେ ଟିକେ କା
କାଇ ଏ ଉ, ଗୋଟେ କଥା କହିବାର ଥିଲା କି।
ଆଜ୍ଞା।
ଯେ ଆପଣ ସାଧା ଖାଇଲେ ଚଳିବନି?
ସାଧା ହେଇଚି ଯେ ଆ, ଆଜ୍ଞା, ଆଜ୍ଞା ସାଧା ଟା ଉଁ, ସତରେ ହେଲା ଭାଇ ମୁଁ ଯୋଉ ସାଧା ଯୋଉଦିନ ଖାଏ ମୋତେ ଲାଗେନି ମୁଁ ସେଦିନ ଖାଇବା ଖାଉଛି ବୋଲି। ଆକ୍ଚୁଲି ଆମ ଘରେ ଏଇ ଯୋଉ ସମସ୍ତେ ଆମେ ଛୋଟ ବେଳୁ କେବଳ ମାନେ ଆମିଷକୁ ବହୁତ ଭଲ ପାଆନ୍ତି ସମସ୍ତେ।
ହେଲେ ବି ଗୋଟେ ଜୀବ ହତ୍ୟା କରି ତାକୁ ଖାଇବାଟା ତ ଠିକ
ସିଏ ମୋର ବି ଜଣେ ସାଙ୍ଗ ଥିଲେ ସିଏ ବି ସେମିତି ସିଏ ଖାଆନ୍ତିନି ସିଏ ବି ସେଇ କଥା ମୋତେ କଉଲେ ମୁଁ କହିଲି ମୋତେ ମୁଁ ବଞ୍ଚି ପାରିବିନି ମନରେ କଣ ନାଇ କଣ କୁ-କୁହନ୍ତିନି।
କିଛି କିଛି ଅସୁବିଧା ନାହିଁ। ଥରେ ଚେଷ୍ଟା କରନ୍ତୁ, କାନା ମୁଁ ବି ପୁରା ନିରାମିଷ ଲୋକ। ଟୋଟାଲି ଆଇଁଷ ଖାଏ ନା।
କହିଲେ ମୁଁ ସେଇଠୁ ଜାଣିପାରିଲି ଯେ ଆପଣ ପୁରା ଅ, ମାନେ ନିରାମିଷ ଲୋକ ଆପଣ ଆମିସ କେବେ ଭୋଜନ କରନ୍ତିନି ବୋଲି।
ହୁଁ, କାହିଁକି ନା ଆପଣ ଗୋଟେ ଚିନ୍ତା କର ଗୋଟେ ଜୀବଟା ହାଣି ତାକୁ ମାରି ତାକୁ ଖାଇବା ଟା କି ମୁଁ ଭାବିଲା ବେଳକୁ ମୋ ଦେହ କଣ ହେଇଯାଉଛି ମାନେ କେତେ କଷ୍ଟ ଲାଗୁଛି।
ଆଜ୍ଞା ଆପଣ ସେଇଟା ଇଏ କରୁଛନ୍ତି ଯେ କିନ୍ତୁ କଣ କହିଲେ ଆ, ସେମିତି ଏ କଣ ଯାହାର ଅଭ୍ୟାସ ହେଇଯାଇଛି ନା ସିଏ ଟିକେ ଛାଡିବା ଟା ବହୁତ କଷ୍ଟକର ହେଇଯିବ। ଏଟା ମନକୁ ଗୋଟେ କଣ ପଳେଇଆସନ୍ତା, ଆଉ ମୁଁ କହିବି ମୁଁ ଛାଡିଦେବି ତାପରେ ଦେଖିଲା ବେଳକୁ ମୋତେ ଡେଲି ଇଚ୍ଛା ହଉଥୁବ, ଲାଳ ବୋହୁଥୁବ, ଦେଖିକି ଇଛା ହଉଥୁବ ଏମତି କୁହନ୍ତିନି କି ନିଜକୁ ମାରି ମାରିକି ବଞ୍ଚିବା ଅପେକ୍ଷା ଯାହା ଆପଣଙ୍କ ଭଗବାନ ବି କହି
ସେଇଟା ଇଛା କହିଛନ୍ତି ବୋଲି ଇଚ୍ଛା ଯୋଉଟା ପ୍ରକୃତି ଭଗବାନ ଯାହା ଦେଇଛନ୍ତି ସେଇଆକୁ ଖାଇବା, ତା ବୋଲି ନୁହେଁ ଯେ ତା କହିନାହାନ୍ତି ତୋମେ ଯୋଉଟା କହୁଛ ଇଚ୍ଛା ବିରୁଦ୍ଧରେ ଇଚ୍ଛା ଯାହା ହଉଛି କରିବା ବୋଲି ତା ବୋଲି ତ ଇଚ୍ଛା ଅଲଗା କିଛି ବି ହଉଛି ଚୋରି କି
ନାଇଁ ନାଇଁ ସେମିତି ନୁହଁ ମାନେ ଆତ୍ମାରେ, ଆତ୍ମା ରୁ ଆସୁଛି ନା, ଇଚ୍ଛା ତ ଆଉ ହବନି ଖରାପ ନୁଅ, ଯୋଉମାନଙ୍କର ଇଚ୍ଛା ହଉଛି ଖରାପ କାମ ସେମାନେ କରୁଛନ୍।
ଦିଲ୍ଲୀରୁ ବୁଲିକି ପଳେଇ ଆସି କିନ୍ତୁ ପଇସା ନାହିଁ।
ଆଜ୍ଞା।
କଣ କରିକି ତ ସେମିତି ବି
କହୁଛନ୍ତି ସେଟା ବୁଝୁଛି ଯେ କିନ୍ତୁ କଣ କରିବା କହିଲେ ଯୋଉଟା ଉଁ, ଅଭ୍ୟାସରେ ମଣିଷ ପରିଅ ହେଇଯାଇଛି ଛୋଟ ବେଳୁ ମାନେ କୁହନ୍ତି ଯୋଉ ମୁଁ ବି ଶୁକ୍ରୁ ସୋମବାର ହେଲା ଶୁକ୍ରୁବାର ହେଲା ଆଉ ହଉ ଛି ଗୁରୁବାର ହେଲା ମୁଁ ଏସବୁରେ ଆମିଷ ଖାଏନି। କିନ୍ତୁ ଏଇ ସବୁରେ ଯୋଉ ତିନିଦିନ ଆମିଷ ମୁଁ ଖାଏନି। ତାପରେ ବି ଏମିତି ନାହାଁ କି ସବୁଦିନ ବି ଆମିଷ ଖାଉଛି ସେଟା ବି ନୁଅଁ। ବାର ଥିଲେ ବି ମୁଁ କେତେବେଳେ ଖାଏ କେତେବେଳେ ଖାଏନି ସେମିତି ନାଇଁ, କିନ୍ତୁ ଯୋଉଦିନ ମୁଁ ଆମିଷ ଖାଇଥାଏ ସେଦିନ ଟିକେ ଶାନ୍ତିରେ ଖାଇଥାଏ ଯୋଉ ଦିନ ଆମିଷ ନ ହେଇଥାଏ ସେ ଦିନ ଟିକେ ନର୍ମାଲି ଏମିତି ଖାଇ ଦେଇଥାଏ।
ଆଜ୍ଞା ନାଇଁ ଦେଖନ୍ତୁ ଆପଣଙ୍କୁ ଯୋଉଟା ଠିକ ଲାଗୁଛି ମତେ ଯୋଉଟା ଠିକ ଲାଗିଲା ମୁଁ ଆପଣଙ୍କୁ ଜଣେଇଲି।
କହିଲେ ସେଇଟା ହୋଉଛି ମୁଁ ନିହାତି ଇଏ ମୋର ବି ବି ଗୋଟେ ସାଙ୍ଗ ଅଛି ସିଏ ବି ଜମା ଆଇଁଷ ଖାଏନି। ସିଏ ବି ମତେ ବହୁତ ଥର କହିଛି କି ଦିଦି ଆମ ଆଇଁଷ ଖାଆନ୍ତୁନି ଇଏ କରନ୍ତୁନି। ମୁଁ କହିଲି ମୁଁ କ କହିଦେବି ସିନା ତୋ ପାଖରେ ମିଛ କଥାଏଟା କହିଦେବି କିନ୍ତୁ ମୁଁ ଆଇଁଷ ବିନା ବଞ୍ଚି ପାରିବିନି। କିନ୍ତୁ ଏମିତି ବି ସି ଏମିତି ବି ପରିସ୍ଥିତି ଦିନେ ଆସିବ ଯୋଉଟା କି ମତେ ଆଇଷ ହିଁ ଛାଡ଼ିବାକୁ ପଡ଼ିବ।
ତ ମୁଁ ସେଇଆ କହୁଛି ପରିସ୍ଥିତି ଆସିବା ପୂର୍ବରୁ ଆମେ ଯଦି ତାକୁ ଠିକ କରିଦବା
ଆଜ୍ଞା।
ଗ୍ୟା ଆଉ ଗୋଟେ ଜିନିଷ ଆପଣ ଜାଣିଛନ୍ତି ଥରେ ଆଇଁଷ ଖାଇଲେ ସେଇଟା ମେଲ ଟେ କରିବା ପାଇଁ ପେଟରେ ବାର ଦିନି ଲାଗେ ନାଇଁ ବାର ଦିନ। ଆଜ୍ଞା। ତ ଆପଣ ଚିନ୍ତା କରନ୍ତୁ ଆପଣ ଯୋଉ କହିଲେ ବାର ତିନି ଦିନ ଖାଉନାହାନ୍ତି ତିନି ଦି
ଆ ସେଇ ସେଇଟା ସେଇଟା ବି ଆପଣ ଯୋଉ କଥା କହିଲେ ନେଇକି ଆଜିରେ ମୁଁ ସେଇ କଥାଟା ସବୁବେଳେ ବି ସମସ୍ତଙ୍କୁ କୁହେ ମୁଁ କହିଲି ଆମେ ଯୋଉ ବାର କରୁଚେ ମୁଁ ଖାଇବି ଦିନ ଆଇଁଷ ତ ଏଇ ଦିନ ଆଇଁଷ ଖାଇବିନି ମାନେ ଏମିତି ହେଲା ବେଳକୁ ଭୁଲ ଭାଲ ହେଇଯାଉଚି। କିନ୍ତୁ ସେଟା ତ ମୋ ପେଟରେ ରୋହୁଚି ନା। ପେଟରେ ରୋହୁଛି ମୁଁ ଆଜି ଦି ଦିନ କହିବି ଛାଡ଼ିଦେବି ତାପରେ ତିନି ଦିନ ବେଳକୁ ଖାଇବି ତାପରେ ପୁଣି ଛାଡ଼ିଦେବି ପୁଣି ଖାଇବି ଲାଭ କିଛି ନାହିଁ ଯଦି ଛାଡ଼ିବି ସବୁଦିନ ପାଇଁ ଚାଡ଼ିବି ଯଦି ଖାଇବି ସବୁଦିନ ପାଇଁ ଖାଇବି ତଥାପି ଯେହେତୁ ଆମେ ଓଡ଼ିଆ ସଂସ୍କୃତିରେ ଅଛୁ ଟେ ସୋମବାର ଗୋଟେ ଖାଇବନି ମ ବାରଣ ଯୋଉଟା କରୁଛନ୍ତି ସେଥିପାଇଁ ମୁଁ ଆଉ ଖାଉନି। ଏଠି ଆମର ପିଲା ଅଛନ୍ତି ସିଏ ଜମା ଆଇଁଷ ହିଁ ଖାଉନାହାନ୍ତି।
ନାଇଁ ଆକ୍ଚୁଆଲି କହିବାକୁ ଗଲେ ମୁଁ ଆ ଆଚୁଲି ଯେତେବେଳେ ମାନେ ଦଶମ କି ନବମ ପଢ଼ୁଥିଲି ସେତେବେଳେ ଆଇଁଷ ଖାଉଥିଲି। ଯେତେବେଳେ ବୁଝିପାଇଲି ଜିନିଷ କଣ ଆଇଁଷଟା ଠିକ ନୁହେଁ ଆକ୍ଚୁଲି ମୁଁ ପନ୍ଦର ବର୍ଷ ହେଲାଣି ଆଇଁଷ ଛାଡ଼ିଲିଣି।
ଆଜ୍ଞା ଆଜ୍ଞା ପନ୍ଦର ବର୍ଷ ହେଇଗଲା।
ଆଜ୍ଞା।
ଯାହାଉ ଆପଣ ଘରେ ବି ସେମାନେ କେଇ ଆମିଷ ଖାଆନ୍ତି ନା ଖାଆନ୍ତିନି?
କିଏ କିଏ ବାପା ମାଆ ଭାଇ ଏଇ ଟିକେ ଟିକେ ଖାଏ। ବଟ ସିଏ ବି ଛାଡ଼ି ସାଇଲାଣି କାହିଁକିନା ସ ଆମେ ଦି ଭାଇ ଖାଉଥୁଲୁ। ଦିଦି ମୁଁ ତ ଟୋଟାଲି ବନ୍ଦ କଲେଣି ଭାଇ ଏବେ ଅଳ୍ପ ଅଳ୍ପ ଖାଉଚି ସିଏ ବି ପ୍ଲାନିଂ କଲାଣି ଟୋଟାଲି ବନ୍ଦ କରିଦବ।
ଯା ହୋଉ ମାନେ ଧୀରେ ଧୀରେ ଏବେ ମୁଁ ଦେଖୁଚି ବହୁତ ଲୋକ ଆମିଷ ଛାଡ଼ି ସାଇଲେ
ଆରେ ଶୁଣନ୍ତୁ ଆପଣ ବୁଝିପାରୁନାହାନ୍ତି ଯୋଉ ଆଇଁଷ ଖାଉନାହାନ୍ତି ଯୋଉ କହୁନାହାନ୍ତି ଲୋକଙ୍କର ଆ ଟୁ ଗଣ୍ଠି ରୋଗ ହାଡ଼ ଭାଙ୍ଗି ଯାଉଚି ଏସବୁ ଜିନିଷ ଆକ୍ଚୁଆଲି ଆଙ୍କୁ ଆମେ କରି ଖାଇବା ଦ୍ଵାରା ହିଁ ହଉଚି।
ଆଚ୍ଛା।
କାହିଁକି ନା ଆପଣ ତାଙ୍କ ଗଣ୍ଠିକି କାମୁଡ଼ିଲେ ତାକୁ ଖାଇଲେ ତ ତମକୁ ପୁଣି କିଏ ଟା କାମୁଡ଼ିବ ନା ନାଇଁ ତମ ଗ
ହେ ତାହେଲେ ଆପଣଙ୍କର ତ ଆଣ୍ଠୁଗଣ୍ଠି ବୁ କିଛି ନଥିବ?
ସେମିତି ଅଛି କିନ୍ତୁ ନର୍ମାଲ ଯୋଉ ମଣିଷ ଟା ମୁଁ ଯଦି ଦେ ଖାଇଛି ନା ଯାହାହେଲେ ମୁଁ ଖାଇଛି ତ ସେତିକି ଭୋଗିବି।
ଆଚ୍ଛା ଆଚ୍ଛା ମାନେ ଆପଣ ଆଉ କିଛି ଦିନ ଗଲା ପରେ ଆଉ ସବୁ ଆପଣଙ୍କର ବୟ ସ ମାନେ ଯୋଉ ଇଏ ବୟସ ବୃଦ୍ଧ ବୃଦ୍ଧ ସମୟରେ ଆପଣଙ୍କର ଆଉ କିଛି ଆ ଆଣ୍ଠୁ ଗଣ୍ଠି ଧରିବନି?
ହଁ ଧରିବ କାହିଁକିନା ମୁଁ ଖାଇଛି ସେତିକିର ପୁଣି ତ ମତେ ରିଟନ ଆସିବ ନା ନାଇଁ।
ଆମ ଏତେ ଦିନ ଯୋଉ କରୁଛ ସେଟା ରିଟର୍ନଣ ମାନେ ହେଇଯିବନି ସେଇ ଭିତରେ
ନା ସେ ଭିତରେ କିଛି ମୋର ଆଣ୍ଠୁ ଗଣ୍ଠି ଏବେ କିଛି ହେଇନି ହଁ ଯୋଉ ଚଲା ବୁଲା ହଉଛି କେତେବେଳେ ଆମେ ଗାଡି ପାଉନେ କିଛି ଉଁ କାମ କରୁଛେ ଯୋଉଟା କି ଧର ଗାଡି ଟା ଯାଉଛ ତମର ଖରାପ ହେଇଗଲା କିଛି ନଥିବ ସୁ ମାନେ କିଛି ନଥିବ ଗାଡି ସବୁ ଠିକ ଅଛି ଗାଡି ଗଡେଇ ଘଡେଇ ଆଉଛନ୍ତି। ଯୋଉ ଚାଲିକି ଆଇଲେ ପେନ୍ ହେଲା ନା ନାଇଁ? ବେଳେ ବେଳେ ତମର କିଛି କାମ ନଥିବ ଅତ୍ୟଧିକ ଦୌଡା ଦୌଡି କରିଥିବେ ସେଥିରେ ବି ପେନ୍ ହଉଥିବ। ତ ସେସବୁ ଜିନିଷ ରହୁଛି ତା ବୋଲି ନୁହେଁ ଯେ ମୁଁ ମନା କରୁନି ଯେ ମୋର ରହିବନି ରହି ହଁ ବଟ ଏତିକି ଭଗବାନଙ୍କ ଉପରେ ଭରସା ଛି ମଣିଷ ଯୋଉ ଭଳିଆ କଷ୍ଟ ପାଉଛନ୍ତି ସେଟା ନ ପାଇପାରେ।
ଆଜ୍ଞା ଆଜ୍ଞା ନିହାତି।
ଏଟା ତା ବୋଲି ନୁହେଁ ଯେ ମୁଁ ପାଇବିନି ପାଇବି।
ଆଜ୍ଞା।
ଏୟା ରହୁଛି ଆଉ।
ମାନେ ସେ ମାନେ ଆ ଆମ ଆ ଆମର କଣ ଚିନ୍ତାଧାରା ଜାଣିଛନ୍ତି ଯଦି ଆଇଁଷ ନ ଖାଇବୁ ତାହେଲେ ବୋଧେ ଏଇ ଯଉ ଚିକେନ ମାନେ ଯୋଉ କୁକୁଡ଼ା ଫୁକୁଡା ନ ଖାଇଲେ ବୋଧେ କ୍ୟା ଆମ ଯୋଉ କ୍ୟାଲସିୟମ ଟା ଟିକେ ସଟ୍ ଟେଇ ଦବ ତା ଦେହରେ ମିଳିବ ସେଟା ଖାଇଲେ ଆଣ୍ଠୁ ଗଣ୍ଠି ଇଏ ହବ।
କ୍ୟାଲସିୟମ କ୍ଷୀର ଆଉ କଦଳୀ ହଁ
ସେଇଟା ଆମେ କଣ ବେଳୁ ଭାବିଛେ ଆମେ ସିନା ଏବେ ପଢିଲା ପରେ ସବୁ କିଛି ଜାଣିଲେ। କିନ୍ତୁ ଆମେ ବେଳୁ ଭାବୁଛେ କି ସେଇଟା ନ ନ ଖାଇଲେ ଦେହ ଖରାପ ହବ ଏବେ ବି ତ ପ୍ରାୟ ଡ କ୍ଟର ବି ଯଦି କିଛି ମାନେ ଦେହ ଖରାପ ହଉଛି ସେ କହୁଛନ୍ତି ଅଣ୍ଡା ଖାଅ ଇଏ ଖାଅ।
ଥରେ ସେ ଉଁ ଡକ୍ଟର କୁ କହୁନାହାନ୍ତି ଉଁ ଡକ୍ଟର ମାନଙ୍କୁ କହୁନାହାଁନ୍ତି ଟିକେ ସାଧାରେ କଣ ହବ କହିବେ ତାର ବି ରେଜଲ୍ଟ ଅଛି ଦେଇଦେ ହେ ହେ
ନାଇଁ ଡକ୍ଟର ମାନେ ମାନେ ଯୋଉମାନେ ହଉଛି ମୋର ଜଣେ ହଉଛି ସେ ଆମର ବନ୍ଧୁବାନ୍ଧବ ଜଣେ ସେ ଆଇଁଷା ଖାଉନଥିଲେ
ଆଜ୍ଞା।
ଆଉ ସିଏ ହଉଛି ତାଙ୍କର ଏଥିରେ ଗୋଡ ଇଏ ପେନ୍ ହେଲା ସବୁ ଯୋ ଯନ୍ତ୍ରଣା ବେଶୀ ହେଲା ତାପରେ ସେ ଡ ଡକ୍ଟର ପଚାରିଲେ କହିଲେ ତମେ କଣ ଖା ଆଇଁଷ ଫାଇଁସ ଖାଅ ଅଣ୍ଡା ଫଣ୍ଡା ଖାଅ ସେ ମନା କରେ ନାଇଁ ମୁଁ ଅଣ୍ଡା ଜମା ଖାଏନି। ଅଣ୍ଡା ଖାଏନି ଚିକେନ ଫିକେନ୍ କିଛି ଖାଏନି। ସେଇଠୁ କହିଲେ ତମେ ଅଣ୍ଡା ଟିକେ ଟିକେ ଏବେ ଖାଅ।
ଆଜ୍ଞା ଆଜ୍ଞା।
ତ ଆପଣଙ୍କ କହିବା ହିସାବରେ ମାନେ ଏଇଟାକୁ ଖାଇଲେ ମୋର ପେନ୍ ହବ ଡକ୍ଟର କହୁଛନ୍ତି ନ ଖାଇଲେ ବି ଯନ୍ତ୍ରଣା ହବ।
ଆମର ଏଇଠି ଶୁଣନ୍ତୁ ଆପଣ ଯୋଉ କଥା କହିଲେ ମୋ ଶହେ ଶହରେ ଇଏ କଥା କିନ୍ତୁ ମୁଁ ଏଇଠି ଗୋଟେ କୋଶ୍ଚିନ ଆପଣଙ୍କୁ ରଖିବି ଡକ୍ଟର ଠିକ୍ କହିଲେ କିନ୍ତୁ ଡ କ୍ଟରଙ୍କୁ ଆମେ କେବେ କୋଶ୍ଚିନ କରିନେ ସାର୍ ଯେ ଇଏ ଜିନିଷ ବଦଳରେ ମତେ ମତେ ଆଉ କଣ ଖାଇବାକୁ ପଡିବ ଟିକେ କୁହନ୍ତୁ।
ଆଜ୍ଞା ଆଜ୍ଞା। ସେଇଟା ହଁ ସେଇଟା ତ ସତ କଥା ଆମେ କେବେ ତାଙ୍କୁ ପଚାରୁ ନାହାନ୍ତି କି ଯଦି ମୁଁ ଆମିଷ ନ ଖାଇବି ତା ବଦଳରେ ଆଉ କଣ ଖାଇପାରିବି।
କଣ ଟା ଖାଇବାକୁ ପଡିବ। ମୁଁଁ ମୁଁ ସାର୍ ପିଓର ଭେଜ୍ ବାଲା ଆଉ ମତେ ଭେଜରେ କଣ ଖାଇବାକୁ ପଡିବ କୁହନ୍ତୁ ଆହା।
ଆଜ୍ଞା। ନାଁ ସେଟା ବି ତ ଠିକ୍ ମୋର ମାମୁଁ ଘର ମୋ ମାନେ ସାନ ବାପାଙ୍କର ଶଶୁର ଘର ତାଙ୍କର ବେଳୁ ଆଇଁଷ ଖାଆନ୍ତିନି।
ଶୁଣନ୍ତୁ ମୁଁ ଗୋଟେ କୋହୁଥିଲି ଆମର ଏଇଠି ଗୋଟେ ନେମାଳ ମହାପୁରୁଷ ଜାଣିଚନ୍ତି ଯେ ମାଳି
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଅଛୁତା ନନ୍ଦ।
ସିଏ ସେଠିକି ମୁଁ ଯାଇଥିଲି ଗୋଟେ ବାବା ଆସିଥିଲେ। ସିଏ କ ଠିକ୍ ଅଛି। ଟିକେ ମୋର ଗୋଟେ କାମ ଆସିଲାଣି। ମୁଁ ଆପଣଙ୍କୁ ପରେ କଲ୍ କରୁଚି ଆଉ ରଖୁଛି ଆଜ୍ଞା।
ଆଜ୍ଞା ଆଜ୍ଞା ଆଜ୍ଞା।
ଜୟ ଶ୍ରୀ ଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ।